ହାଲୋ।
ହଁ କଣ କରୁଚୁ?
କିଛି ନାଇଁ ଏଇ ଖ-ଖାଇକି ଗଢୁଥିଲି ଆଉ। ଆପଣ?
ମୁଁ ଏଇ କିଛି ନାଇଁ ମୁଁ ଏଇ ବସିଥିଲି ଆଉ।
ଓହୋ ଖରାରେ ବସିଥିବେ ନାଇଁକି?
ନାଇଁ ଏଇ ବସିଚି ରୁମରେ।
ଖିଆ ପିଆ ସଇଲାଣି?
ନା ଖାଇନି। ସକାଳେ ବରା ତରକାରୀ ଖାଇଥିଲି ଆଉ ଖାଇନି ଖାଇବି ଆଉ।
ହଁ ଭଲ। ହଁ ଗାଧେଇ ଖାଇକି ଗଡୁଚୁ ନା?
ହୁଁ ହୁଁ କଣ ଖାଇଲୁ ପଖାଳ ନା ଗରମ?
ନା ନା ଗରମ ଆଜିକାଲି ଆଉ ମଣିଷ ଖାଉଚନ୍ତି ନାଁ ପଖାଳ ନା।
ଉଁ ହୁଁ ଆଉ ଗରମରା କଣ ପଶୁ ଖାଉଚନ୍ତି?
ଏହେ ନା ନା ପଶୁ ବି ସେରା ଖାଉନାହାନ୍ତି ପଶୁତ ଡାଳ ପତ୍ର ଖାଇଲି ସେତେବେଳେ ଭାତ କେତେବେଳେ ଖାଇବ।
ଓ ଆଚ୍ଛା ତମ ଗରମ ଭାତଟା ତାଲେ କିଏ ଖାଉଚି?
ଗରମ ଭାତଟା ନା ଗରମ ଭାତରା ମଣିଷ ଖାଉଚନ୍ତି। କିଏ ଖାଇବ?
ହୁଁ ଅ ପଖାଳ ତାଲେ ଖାଇଦେଇଚ? ପଖାଳ ଆଉ ସଇତ କଣ ଖାଇଲୁ?
ପଖାଳ ସାଙ୍ଗରେ କିଛି ନାଇଁ ଲୁଣ ଲଙ୍କା ଲଗେଇକି ଖାଇ ଦେଲି। ତା ପରେ ତରକାରୀ ଆଣିକି ଦେଲେ ଘରେ ଆଉ।
ଘରେ ତରକାରୀ ଆଣିଦେଲେ। କି ତରକାରୀ, ଚିକେନ ତରକାରୀ?
ହେ ଭଗବାନ ଏମତି ରବବାରେ।
ଆଉ ରବାରାରେ ଚିକେନ ଖାଉନା। ଓହୋ ରବିବାର ଚିକେନ ଖାଆନ୍ତିନି କଣ ମଙ୍ଗଳବାରେ ଖାଆନ୍ତି ଚିକେନ?
ମଙ୍ଗଳବାର ପ୍ରଭୁ ସେନା ମା ମଙ୍ଗଳାଙ୍କ ବାର ବା।
ତାହେଲେ ତୁ ଆଇଁଷି ଛାଡି ଦେଇଛୁ ନା କଣ ମତେ ଯାହା ଲାଗୁଛିି।
ଆଇଁଷ ଟା ନା ନା ଛାଡି ଦେଇଥିଲି ମୁଇ ଖାଇଲିଣି ଆଉ।
ଖାଇଲୁଣି?
ଇଏସ।
ଆଉ କେମତି କହୁଛୁ ଆଉ ରବିବାରେ ତୁ ରବିବାରେ ତୁ ତୋତେ ଚିକେନ ପକୋଡା ଆଣିଦେଲେ ତୁ
ନା ବା ଖାଉଛି କିଏ ମନେ କଲେ ଖାଏନି ବୋଲି।
ହୁଁ।
ଯାହା ମିଳିବ ଖାଇଦବାର ଅଛି।
ଆଉ ସେଇ ତ ଆଉ ଥୋଡିନା ତୁ କୋଉ ଖୋଜିବୁ ଏଟା ଦିଅ ସେଟା ଦିଅ। ଯାହା ମିଳିବ ସେଇଟା ତ ଖାଇବୁ ଆଉ।
ପତ୍ର ଖାଇଦବ ନା କ ତ।
ତୋ ମନ ତୁ ଯଦି ଖାଇବୁ ଡାଳ ପତ୍ର ଖାଇବୁ ସେଥିରେ କିଛି ଅସୁବିଧା ନାହିଁ।
ନା ନା ଡାଳ ପତ୍ର ଖାଇଦେନ ବି ସେଥିରେ କିଛି ନାହିଁ ଯେ ଆଉ ଜୀବନଟା ରହିବ ତ।
ସେଇଟା ସେଇଟା ତ କଥା ତୋ ଯଦି ଇଛା ତୁ ତାହେଲେ ଖାଇବୁ।
ନା ନା ଡାଳ ପତ୍ର ଖାଇଥାନ୍ତି ଲୋକ ଗାଈଗୋରୁ ହେଇଗଲାଣି।
ହୁଁ।
ଆଉ କାହିଁ କୁଣ୍ଡା ଜୋକଡ଼ ନ ଖାଇବି କି ସେଇଟା ବି ଖାଇଛି?
କିଛି ଅସୁବିଧା ନାଇଁ କୁଣ୍ଡା ଚକଡ଼ ଗୋଳେଇ ଦେଇ ଖାଇଦବୁ ଚୁଡାଗୁଣ୍ଡ ହେଇଗଲା ହା।
ହେଁ ହେ ହଁ ସେୟା ଚୂଡ଼ା। ହଁ କିଛି ନାହିଁ ରୋଷେଇ ବା ହଉଛି ପୋଟଳ ପେଷ୍ଟ ଟା ହଉଛି ଯେ ବସିଛି। ଏନେ ଖିଆ ହବ ହଁ ପୋଟଳ କଞ୍ଚା ପଲଟା କାଟିକି ତାରେ ଟୁଥପେଷ୍ଟ ଟା ପୁରା ହେଇଛି
ଓ ମାଈ ଗଡ୍ ତାହଲେ ତମର ତା ହେଲେ ତମର ଭଲ ଭଲ ଆଇଟମ ଖାଉଛ।
ହଁ ଆଉ କୋବି ଛତୁଆ ଟା ହଉଛି।
କୋବିଛତୁଆ ଓ ମାଇ ଗଡ ଆମେ ତ ଏଇ ଖାଇବା ଆଜି ନୂଆ ନୂଆ ଶୁଣି ଶୁଣୁଛୁ କାନ ଉଠିବା ଦିନଠୁ ଆମେ ଶୁଣି ନଥିଲୁ। ଟିକେ ତା ରେସିପି ଟା ପଠେଇବ ନା ଆମେ ଟିକେ ଖାଉ
ହଁ ହଁ ନିହାତି ନିହାତି ମୁଁ ଫ ହୋଟଲିକ୍ କାମ କରୁଥିଲି।
ଓ ହଁ ତମେ ସିକ୍ସ ଷ୍ଟାର୍ଟ ହୋଟେଲ ରେ ନାଁ କି ସେଭେନ ଷ୍ଟାର ଖୋଲିବା କଥା। ଆମ ମାନେ ରେସିପିର ପରା ୱର୍ଲ୍ଡ ଫେମସ ହେଇଯିବ।
ସେ ମ ବାସ୍ କେମିତି ଜାଣିଲ ତମେ ଏଥି
ଆ ସେଇ ବା ମୁଁ ପୁଣି ଜାଣିବିନି ନା।
ହଁ ହ ହଁ ଭଲ ଭଲ ପଠେଇଦମି ରେସି ଫସିପି ସବୁ ପଠେଇଦମି ରୋଷେଇ କର ଖାଇଦବ କିଛି
ହୁଁ ତାପରେ ଯାହା ହବ ତମେ ବୁଝିବ ଆଉ। କଣ ପୋଟଳ ପେଷ୍ଟ କୁକଣ ଚୁଡୁ ହୁଁ ଗୁଣ୍ଡ ତ ଚିଲି ନା କଣ କୋବି।
କୋବି ଛତୁଆ।
କୋବି ଛତୁଆ ଆ ଭଲ ଆଇଟମ ଆଉ ଆମେ ଆଜି ନୂଆକି ଶୁଣିଛୁ। ୱାଟର ରାଇସ୍ ଟା।
ଏସ୍ ଏସ୍।
ଓହୋ।
ହଁ
ଭଲ ଆଉ ତ ନୂଆ ନୂଆ ଆଇଟମ ଆମେ ନୂଆ ନୂଆ ଶୁଣୁଛୁ। ଆମେ ନିଶ୍ଚୟ ଯିବୁ ତମ ଘରକୁ ଟେଷ୍ଟ କରିବା ପାଇଁ।
ହୁଁ ହୁଁ। ଆ ନା ନା କଣ କହିଲୁ ରୋଷେଇ ଗୋଟେ ହୋଟେଲ ଖୋଲିରେ ଖିଲିବି ମଲିବ ଆଉ।
ହଁ ଭଲ ତ ତୁ ଏଇ ପ୍ଲସ ଥ୍ରୀ ସରିଲା ପରେ ଖୋଲ। ମୁଁ ସେଇଠି ମା ମ୍ୟାନେଜର ପୋଷ୍ଟରେ ମତେ ଦେଇଦବୁ। ମୁ ମ୍ୟାନେଜ କରିମି ତାପରେ ଦି ଜଣ ଆଗେ ମାଡ଼ ଖାଇବା ଆଉ।
ଲୋକ ବାଡେଇବେ।
ଲୋକ ବାଡ଼େଇ ଲାବେଳେ ମୁ କିଇମି ମୁଁ ଚିହ୍ନିନି ଝିଅ ପିଲା ଭାବିକି ମତେ ଏତେ ବାଡ଼େଇ ବେନି ତତେ ବେଶୀ ବାଡ଼େଇବେ ମାରି
ହଁ ହଁ ଆସିକି ଲୋକ ପଚାରିଲେ କଣ ହେଇଚି କ ପୋଟଳ ଫେସ୍ ନା ପୁରା ନୁଆ ଆଇଟମ୍
ଆଜିକାର ଆଇଟମ କଣ ନା ପୋଟଳ ପେଷ୍ଟ କୁ କୋବି ଛତୁଆ। ସେ ହଁ ହଁ ନୁଆ ଆଇଟମ ତାହେଲେ ଆନ ଆନ ଟିକେ ଖାଇବୁ।
ସେଦିନଟା ଆମେତ ଏ କଥା ଶୁଣି ନଥିଲୁ
ଏତେ କଣ ତାହେଲେ ନୂଆ ଆଇଟମ ଦିଅ ଦିଅ ଆଣ ଟିକେ ଟେଷ୍ଟ କରିଦେଇକି ଯିବା।
ଆହି କତ ପୋଟଳ ତରକାରୀ ଧରେଇ ଦେଇଥାନ୍ତୁ।
ତମେ ଭା ଏଇଟା ତ ପୁଟଳ ତରକାରୀ ତୁ କଇବୁ ନା ନା ଏଇଟା ଆମଆଡ଼େ ପୋଟଳ ଫେଷ୍ଟ।
ସେ ଆଉ ହୋଟେଲ୍ ମାନେ ଖୋଲା ହେଇନଥିବ ବନ୍ଦ ହେଇଯିବ।
ସଟର୍ ପକେଇଦବା।
ହୁ ହୁ ନ ଖୋଲଦଉ କ କୋଉଠି କହିଲୁ ତମ ଯୋଉ ଉ କଣମ ଏଟା ହୁଁ।
ଛକନା ବଜାର ନା ଲୋକ ସେମିତି ନେ ସେମିହେଲେ ସେଲୁନ ଗୋଟେ କରିବା ପାଇଁ ପଡ଼ିବ।
ତୁ କାଟିବୁ ଯୋଉ ଚୁଟି ତତେ ଲୋକ ମାନେ କଇଁଚି ଧରିକି ତତେ ତଡ଼ିବେ।
ବେଲା ପକେଇକି କା
ତୁ ବେଲା ପକେଇକି କଂସା ପକେଇକି ତୁ କୁଲା ପକେଇକି କାଟିଦବୁ।
ତୁ ଆଜିକାଲି ଯାହା କାଟିଦବୁ ସେଇଟା ଗୋଟେ ଷ୍ଟାଇଲ କିଏ ଗୋଟେ ଆଗରେ ଏତେ ଚୁଟି ପକେଇ ଦଉଚି ଡା ଷ୍ଟାଇଲ କିଏ ଗୋଟେ ଏଣୁ ଚାନ୍ଛିଦଉଚି ଫାଳେ ର ଖି ଦଉଚି ଷ୍ଟାଇଲ ବାପ ସେ ସବୁ ଗୋଟେ ହନୁମୁହା ଭଳିଆ ଦେଖା ହଉଚନ୍ତି।
ହଁ ସେଇଆପା ପାତି ମାଙ୍କଡ଼।
ହପା ଯୁଗ ହେଲା ସେଇଆ ଆଉ।
ଗାଡ଼ି ଖଣ୍ଡେ ଖଣ୍ଡେ ତ ଧରିକି ବୁଲୁଛନ୍ତି।
ହୁଁ ଆଉ ଆଜି କୁଆଡ଼େ ତମର ବୁଲାବୁ
ଆଜି ରବିବାରେ ଆଜି କ୍ରିକେଟ୍ ଖେଳଟା ପୁରା ଧୁମ୍ ହବ ଚାରିଟା ବେଳେ।
ଉୁଁ ହୁଁ ଆବେ ରବିବାରେ ବାର ଦେଖି ବୁଲନ୍ତ ନା ନାଇଁ। ଯାହା ରହିଯାନ୍ତ ଯା ସେ ଚିକେନ ହୋଉ କିି ମଟ ଟନ ହୋଉ ବା ଆଇପୁଅ ଖାଇଦବୁ ଆଗେ ନା କହିଦବୁ ନା ନା ଖାଇମିନି ତାପରେ ବସି ପଡ଼ିବୁ।
ଡାକିଲା ବେଳକୁ ପଢ଼େଇ ଏଡ଼ୁ ସଫା
ଆଗେ ଟିକେ ଭଦ୍ରାମି ଦୃଷ୍ ଟିରୁ କହିବୁ ନା ନା ଆମେ ଖାଇକି ଆସିଚୁ ତାପରେ କହିବୁ ହଉ ଦିଅ ଏତେ ବାଧ୍ୟ କରୁଚ ଯଦି ଦିଅ।
ହଁ କାଲି ଯେମିତି ବଡ଼ ବାପା କହିଲେ କାଲି ତ ସେଇ ଗୋଟେ ଜାଗା ଦେଇଦେଇକି ପଳିଆଇନି ଆଉ। ତାପରେ ସେଇ ଗୋଟେ ଜାଗା ଦେଇଦେଇ ହଁ ସେଠି ଗଲି ବରିପାଳ ଗଲି କାର୍ଡ଼ ଟା ଦେଇକି ଯାଇଥିଲା।
ବରିପାଳ ଏଇ ନିନି ମାଉସୀ ଏଠି ବୋଧେ। ତା ଦେହ ଭଲ ଅଛି ହେଲାଣିନା ସେ ସେଇ ଭଳିଆ।
ହଁ ଦେହ ଟିକେ ସେମିତି କମିଚି ଆଉ।
ଉୁଁ ହୁଁ ଆଉ ଗୁଡୁଲ ଟା କୋଉଠି ଜବ୍ କରୁଛି ଭୁବନେଶ୍ଵରରେ।
ନା ନା ଡବ ଜବ୍ ହବ ନାହିଁ ସେ ବିଜେପି ଯେ ତାଙ୍କ ଗାଁ ରେ ଜଣେ ଅଛି। ସେ ଡିଜେପିରେ ତାଙ୍କ ସାଙ୍ଗରେ ଯାଉ
ପଇସା ପତ୍ର ଦଉଚି ନା ଖାଲିଟାରେ ଗୋଡଉଚି।
ନା ନା ଦଉଚନ୍ତି ନା ପଇସା ଯା ହେଲେ।
ଉଁ ହୁଁ ହଁ ସେ ମଝିରେ କହୁଥିଲା ଭୁବନେଶ୍ଵର କଣ ଚାକିରି କରୁଚି ବୋଲି।
ହଁ ଭୁବନେଶ୍ବର ରେ ରହିଥିଲା ପୁଣି ପଳେଇ ଆସିଲାଣିବି।
ଉୁଁ ହୁଁ ସିଏ ତ ଗୋଟେ ଦେଖୁନୁ ସେ ଆଉ ପାଠ ପଢିଲାନି। ପ୍ଲସ ଟୁ ହେଲା ମୁଁ ପ୍ଲସ ଥ୍ରୀ ଫାଷ୍ଟ ଇଅର ଆଡମିସନ କରିବା ପାଇଁ ଯାଇଥିଲି। ସେ ତ ଦେଖନୁ ପ୍ଲସ ଟୁ ଫାଷ୍ଟ ଇଅର ଯାଇନଥିଲାକି? ଆଉ ଦେଖିଲି ମୁଁ କକହିଲି ହେ ଗୁଡଲୁ ଆଉ ଥରେ ଦି ଥର ଦେଖିଲି। ଆଉ କଲେଜରେ ଲେ ମୁଁ କହିଲି ଆଉ ତୁ ପଢୁନୁ କହିଲା ମୁଁ ଆଉ ପଢିଲିନି।
ହଁ ପଡିଲାନି ତାର ଏଇ ମନ ହେଲାନି। ପା
ତାର ଛୁଆ ଦିନଠୁ କୋଉଠି ମନେ ହୁଏ। ତାର ଛୁଆ ଦିନୁ କୋଉ ବିଲ କୋଉ ବାଡି କୋଉ ସେ ଏଇଠିକି ଆସିଥିଲା ଯେ ଝିଲ ଦେଇ ବାହାଘରକୁ ଆସିଥିଲା ଯେ କାହା ବିଲରେ ଗୋଟେ ବିଲାତି କୋଉଠି ଫଳିଥିଲା ହେଲା ଗଲା କଲା ତା ବିଲାତି ବିଲରୁ ବିଲାତି ଗୁରା ଧଇଲା ଆଇଲା।
ଖତର ନାକ ବିଲାତି ବାଡି। ସେଦନି ଧେଣ୍ଡୁଅଟାକୁ ତା ନାଙ୍ଗୁଡଟାକୁ ଟାଣୁଚି।
ମାନେ ତା କଥା କୁହନା ମାନେ ଯେତିକି ସଂସାର ଚଗଲା ସେଇ। ସିଏ ତ ମାନେ କଣ କହିବୁ? ତା ମା ଟା ଦେହ ଖରାପ ହେଇଗଲା ବୋଲି? ସେ ତା ମା କଥା କୋଉଠି ମାନେକି?
ଏ ନା ନା ସିଏ ଗୋଟେ ହଁ ସେଇଆ।
ସିଏ ଯାହାବୁଝିଥିବ ସେଇଆ।
ଯାହା ଗୋଟେ ତାଙ୍କ ମୁଣ୍ଡରେ ପଶିଲା ତାର ସେଇଆ ଆଉ।
ହୁଁ।
ଆଉ କଣ ଗାଧୁଆ ପାଧୁଆ ସଇଲାଣିି ନା ଶରିନି।
ନା ବେ ମୁଁ ଗାଧେଇନେଇ। ମୁଁ ଗାଧେଇମି ଯାଇକି ସାଢେ ଏଗାରଟା କୋଉଦୁନ ବାରଟା କୋଉଦିନ ସାଢେ ବାରଟା।
ଆ ଏତେ ଲେଟ ଆଉ କାଇଁ ଖାଲଟା ଗାଧେଇବନି ଏକାଥରେ ମାସେ ଦି ମାସ ପରେ ଗାଧେ
ହେ ହେ ଆଉ ମୋ ଶୁଣୁ ମୁ ହେଦିନ ସେମିତି ଗାଧେଇ ନ ଲି ମାନେ ମାନେ କଣ କହିଲୁ ମୋ ଦେହ କଣ ହେଲା ମୁଁ ଶୋଇ ପଡଚି। ବାରଟାରୁ ଶୋଇଲି ଶୋଇଲି ଗାଧେଇ ଯିମି ବୋଲି ଭାରିଥିଲି। ଶୋଇପଇଲି ଉଠିଲି ଗୋଟେ ପନ୍ଦର କୋଡିଏ ଏ ଆଉ କିଏ ଗାଧେଇବ। ଯାଏଁ ଧୋଇ ଧୁଆ ହେଇ
ହଁ ସେଇଆ ନୁହଁ ଆଉ କଣ?
ହୁଁ। କହିଲା ଏକାଥରେ ତାପର ଦିନ ଭଲସେ ଘଷି ମାଜି ହେଇକି ଗାଧେଇବୁ।
ସେ ଏମିତି ହବ ବୋଲି ନା ତାପରେ ମାସେ ପର୍ଯ୍ୟନ୍ତ ଗାଧାନା।
ହଁ। ଶୀତ ଦିନ ହେଇଥିଲେ ଗୋଟେ କଥା। ଏଇ ଖରା ଦିନ ଯୋଉ ଗରମ ଝାଳ ବହୁଛି ଟିକେ କୋତରା ନାଗିବ। ଓହ
କାଲି ସେମିତି କଣ କହିଲ ଯେ ଗାଡି ଚଲେଇ ଚଲେଇ ବେକଟା ରକା ସେ
କରିଥାନ୍ତି ପୁରୀ ଆମର ପା ପ୍ରାକ୍ଟିକାଲି କେବେଠୁ ଷ୍ଟାର୍ଟ ହେବ କହିଲୁ କଲେଜରେ।
ମୁଁ ଜାଣିନି?
ଉଁ ଆମ ମ୍ୟାଡାମ କଣ କରୁଥିଲେ ଏକ ନା ଦୁଇ ଇ ତିନିରେ ଷ୍ଟାର୍ଟ ହବ।
ଓହୋ।
କଣ କହୁଥିଲି ଉଁ ତମର ପ୍ରୋଜେକ୍ଟ କରିବା ପାଇଁ ଦେଇଛନା ଦେଇନାହାନ୍ତି।
ହ।
ହୁଁ ଯୋଉ ଇଣ୍ଟରସିପ ପାଇଁ ଯାଇଥିଲ।
ନା ନା ହେଟା ଆମେ ସମିଟି କରିନୁ କରିବୁ ଆଉ।
ସେଟା କଣ ଗୋଟେ କହିଛନ୍ତି କିଏ ଗୋଟେ ପୁରା ମାନେ ଭଲ ପେପରରେ କମ୍ପ୍ୟୁଟର ରେ ଇଏ କରିକି ଆଣିକି ଦବ।
ହଁ ସେଇ ହଉ ତାହେଲେ ଦେଇ ଯାଆନ୍ତୁ ଆପଣ ଗାଧେଇ ଖାଇଦେବେ ଆଉ। ପଛରେ କଲ କରିବି ଆଉ।
ହଁ ବା ଆମଠୁ ନେଇଗଲେ ପାଆଁଶହ ଟଙ୍କା ଦେଖିଲା ବେଳୁ ପୁଣି ରଖୁଛନ୍ତି ପ୍ରୋଜେଟ ପ୍ରୋଜେଟେ ପାଇଁ ଇ ଷ୍ଟ୍ରା ପଇସା ଭୁନି ଯାହାେ ବି ତୁ ପେପର ରେ ଇଏ କରିବୁ କମ୍ପୁଟରରେ। ଆଉ ତାହେଲେ ବି ପଇସା ଲାଗେ
ହଁ ହଁ ହଉ ଦେଇ ମୁଁ ରହିଲି ପଛରେ କଲ କରିବି।
ହଁ ହଁ ହଁ।